ହ୍ୟାଲୋ ହଁ ଆଉ ପୁରା କ୍ଲିୟର ଅଛି ମୋ ଭଏସ ବି କ୍ୟର ଶୁଣା ଯାଉଛି
ହଁ ମତେ ପୁରା କ୍ଲିୟର ଶୁଣ ଯାଉଛି
ଆ ଆଜ୍ଞା ନମସ୍କାର ଭୁଲି ଯାଇ
ହଁ ବୁଢାଟେ ହେଇଥାରେ ପୁଅ ଉମ ମାନେ ଖୁସିରେ ରହିଥା ସବୁବେଳେ ଠାକୁର ତୋର ମଙ୍ଗଳ କରନ୍ତୁ
ଆଛା ଆଉ ଆପଣ କଣ କରୁଛନ୍ତି
ଏଇ ମୁଁ ଏଇଠି ବସିଥିଲି ଆଉ ଆଜି କ କଣ କରିବା ଗୋଟେରେ କ ଲେଜ୍ ସରିଯାଉଛି କିନ୍ତୁ ଆମ ପାଇଁ ତ ପାଞ୍ଚଟା ବେଳେ ସରୁଛି ନା ତ ବହୁତ କଲେଜ ରେ ପାଠ ପଢାକୁ ଚାଲିକି ବହୁତ ସାରା ରେସପନସିବିଲିଟି ମତେ ନବାକୁ ପଡେ ମୋ ମୁଣ୍ଡରେ ତ ସେଇ ସବୁ କାମ ସବୁ ସାରିକି ଘରକୁ ଆସୁଛି ଘରେ ବି ମୋର ମାନେ କାମ ଗୁଡା ସରୁନି ମତେ ସମସ୍ତେ ଖାଲି ମନେ ପ ପକଉଛନ୍ତି ଆଦିତ୍ୟ ସହିତ ଆସିକି ଅଧ ଘଣ୍ଟେ ଗପି ଦେେଲି ତାପରେ ସୁରଜ ମନେ ପକେଇଲା ସୁ ସହିତ ଅଧଘଣ୍ଟା ନା ଚାଳିଶ ମିନିଟ୍ କଥା ହେଇଗଲି ତାପରେ ରାଜଶ୍ରୀ ସହିତ ଟିକିଏ କଥା ହେଇଛି ତାପରେ ଏବେ ତୋ ସହିତ କ କ ହଉଛି ବିଜି ଲୋକମାନୋନେ ଏତେ କାମ
ଆଉ ଆପଣ ତ ଏତେ ଲଗାତାର ଏତେ କ କଥା କହିପାରୁଛନ୍ତି କହିଚଲନ୍ତୁ ମୁଁ ଶୁଣି ଚାଲିଛି
ମୁଁ ଜାଣିଛି ଆକ୍ଚୁଆଲି ଆମେ କାଲି ପାୟଲ ର ମୋର କାଲି ନାଇଁ ନାଇଁ ପାୟଲ ର ମୋର ନୁହେ ତନୁର ମୋର ଆଜି ସକାଳେ ଆଚୁଆଲି କଥା ହଉଥିଲୁ ତ ମାନେ ଏମତି କଣ ଗୋଟେ ସ୍ପିଚ ମାନେ ଆମ ଏଇ ଯୋଉ ମାନେ ସ୍ପିଚ ଦେଲେନି କି କଣ ହେଲା ଜାଣିଚୁ ନା ନାଇଁ ଭାଇ ରିପ୍ରେଜେଣ୍ଟେସନରେ ଭାଇ ମୋୟେ ମୋୟେ ହେଇଗଲେ ଏବେ ଏମାନେ କଣ ତିନି ଜଣ ତିନି ଜଣ କରିବେ ମାନେ ଟୋଟାଲ ତ ଥିଲା ଗ୍ରୁପ ରେ କିନ୍ତୁ ତିନି ଜଣ ଦେଇଥାନ୍ତେ ମାନେ ଆଦିତ୍ୟ ଆଉ ରା ରାଜକୁ କଣ ତା ନା ପାଏଲ ଦେଇଥାନ୍ତା ଭାଇ ସାର କହିଲେ ଜଣେ ଆମେ ସେଇ ହିସାବରେ ଡିଭାଇଡ କରହେଇଥିଲ ନା ସେ ଟପିକ ଦେଇଥିଲେ ତ ସେଇ ତାପରେ ସେ କହିଥିଲେ ପ୍ଲାନିଂ ଡାଇରେକ୍ଟିଂ ମାନେ ଏଇ ସବୁ ଉପରେ ଗୋଟେ ଗୋଟେ ଦେଇଥିଲା ସେମାନେ ଡିଭାଇଡ କରିଦେଇଥିଲେ ଏଇ ଦିଟା ଧର ମାନେ ଏ ମାନେ ଷ୍ଟାର୍ଟିଂ କରିକି ଦିଟା ଧର ପାୟଲ କଳା ଆଉ ଦିଟା ଆଦିତ୍ୟ ଆଉ ଦିଟା ରାଜୁ ଏମିତି ତାଙ୍କର ଡିଭାଇଡ
ସରେ ରେପ୍ରିଜେନ୍ଟେସନ୍ ସାର୍ କହିଲେ ଯେ ଜଣେ ହିଁ କହିବା ଆଉ ସମସ୍ତେ ଖାଲି ଗ୍ରୁପରେ ନାଁ ଜଣେ ହି ରେଜପରେ ତାପରେ ଭଇ କେତେ ରିକୁଏଷ୍ଟ କରିକି ଦିଟା ଦି ଜଣଙ୍କୁ କୁ ହେଲା କିନ୍ତୁ ଆମ ତ ଅଛନ୍ତି ପିଲା ତିନି ଜଣ ଗଲା ଆଉ ଯାହା ଆଉ କେତେ କଣ ହେଇକି ସେଇଠି ସାର ଜମା ମାନିଲେନି ତାପରେ କଣ ଏମିତି ଟିକେ ଟିକେ ହେଇ କିଏ କି ଆଦିତ୍ୟ ର ପାୟଲ ର କହିଲେ ରାଜୁ କହିଲାନି ଆଉ ତ ମାନେ ଆମର ପାଞ୍ଚ ହଁ କୁହନ୍ତୁ
ସେଟା ଶୁଣିଥିଲି ଜଣଙ୍କଠୁ ଶୁଣିଥିଲି
ଆଚଛା ହଁ ତ ପାଞ୍ଚ ମିନିଟ ର ଆକ୍ଚୁଆଲି ମାନେ କୁୟୁରେସନଥିଲାନ। ଆମେ ଏମତି କଥା ହଉଥିଲୁ ମାନେ ଏଇଥରକ ସିନା ଆମେ କଣ ଭାବିଥିଲୁ ଏଇଟା ଆମେ କଲେଜ ଯିବା ପୂର୍ବରୁ ହିଁ ଆମ କଥା ହଉଥିଲୁ ଏବେ ତିନି ଜଣ କଲେ ନେକ୍ସଟ୍ ଷ୍ଟେପ ଆମେ ହିଁ ଆମେ କରିବୁ ଆଉ କିଏ କିଏ କରିବ ତାପରେ ଆମେ କଥାହେଉଥିଲୁ, ତାପରେ ସିନୁ ପଳେଇ ଆସିବ, ଫେରେ ତାକୁ ବି କହିବାକୁ ପଡିବ, ଏମିତି ଆମର କଥା ପଡିଲାରୁ ଆମେ ସେଆ କହୁଥିଲୁ କି ଯେ- ଆମେ କହିଲା ବେଳକୁ ଆମେ ଯୋଉଟା ପାଞ୍ଚ ମିନିଟ ରେ ସାରିବ ସିନୁ ମହସୟ ଦଶ ମିନି୍ଟ
ଆରେ ନା ନା ସେଇଗୁଡା ମୁଁ କହିଦେବି ଏବେ ଏମିତି ମୁଁ ଭାବିବି ରହି ରହି କୁହେ ମୁ ସେଗୁଡା କହିଦେବି, ସେଥିରେ ଓଡିଆରେ କହିବା ପାଇଁ ପଡେ କିି?
ଇଂଲିଶ ରେ କହିବାକୁ ପଡେ।ସେ ସାରଙ୍କ ସହିତ ହିନ୍ଦୀରେ କନଭରସେସନ ବି ହୁଏ
ଆଛା।ଦେନ୍ ସେଗୁଡା ନର୍ମାଲ ଏଗୁଡା କିଛି ହେଇଯିବ ଆରାମ ସେ
ହଁଇମିତତିରେ ତମେ ପ୍ରିପେୟାର ହେଇଥ ତାର ତମେ ସାଥିରେ ଯଦି ତମେ ଚାହୁଁଛ ତାହେଲେ ତମେ ନେଇକଯିବ ପା ପାଇୟଲ ପାଗଳ ଶୁଣୁ ସିଏ ତ ମାନେ ଫାଷ୍ଟରୁ ତାଙ୍କ ଗ୍ରୁପ ରୁ ହିଁ ଆମର ଟିକେ ଡରିଗଲା ଯେହେତୁ ରାଜଶ୍ରୀ ଯାଉନି ତ ତାପରେ ବି ତାକୁ ଦିଆ ହେଇଥିଲା ସିଏ ପାଗଳ, ମାନେ ହାତରେ ଧରିଛି ଯୋଉ ପେପର ଟା ତୁ ଟିକେ ଟିକେ ଦେଖିଦବା ଦେଖିଦବା କଥା ନୁହଁ, ସିଏ ନ ଦେଖିକି ସିଏ ବାହାରେ ଦେଖ କହିବନି ତା ମାନେ ତୁ ନେଇକି ଯାଇନଥାନ୍ତୁ, ଆମେ ତନୁ ର ମୋର କଥା ହଉଛୁ, ଆରେ ତୁ ଟିକେ ଦେଖିଦେ, ଟିକେ ଦେଖିଦେ, ଯୋଉଠି ରହିଯାଉଛୁ। ସିଏ ତାର ନିଜେ ନିଜେ କହିଦେଲେ କିନ୍ତୁ କହିଲା ଭଲ ଥିଲା ଫାଷ୍ଟ ମାନେ ଫାଷ୍ଟ ଟାଇମ୍ କହିଲେ ତ ଟିକେ କନଫିଡେନ୍ସ ର ସହକାରେ ସେଥିପାଇଁ ସେଇଟା ହଉଛି ମେନ୍ କଥା ମୁଁ ଆମେ ଥିଲେ ତ ଆମେ ତନୁର ମୋର ଭାଇ ଆମର ହେଇନଥାନ୍ତା
ହୁଁ ହୁଁ ଭଲ ଭଲ
ଏଇ କଥା ଏଇକ୍ଚୁଆଲି ସତରେ ମୁଁ ବି ଏଇଟା ଫିଲ୍ କରୁଛି ମୁଁ ଯାହା ସହିତ କଥା ହେବି ମାନେ ମୋ ପାଟି ଟା ଏମିତି ବକ୍ ବକ୍ ବକ୍ ବକ୍ ଟୁ ଏକ୍ସ ସ୍ପିଡରେ ମୁଁ
ଏଇ ମୋ ପାଇଁ ବହୁତ ହିଁ ଭଲ, ମୋ ପାଇଁ ବହୁତ ହିଁ ଭଲ, ଆପଣ ଗପ ଗପି ଚାଲନ୍ତୁ
ଆରେ ମାନେ ସତରେ ଏବେ ଦିନେ କଣ ହେଲା ନା ମୁଁ ଏମିତି କଥା ହଉଥିଲି ରାଜୁ ସହିତ, ନାଇଁ, ରାଜୁ ନାଇଁ ହଁ ରାଜ ସହିତ ହି ତାର ଟିକେ ଆକ୍ଚୁଆଲି କଥା ହେଲେ ତାର ଟିକେ ପ୍ରୋବଲେମ ହୁଏ ଯେ ଶୁଣା ଯାଏନି ଅଧା ଦିନ ଶୁଣ ଯାଇନି ଭାଇ ତାର ଷ୍ଟାର୍ଟିଂ ରୁ କଲ ମାନେ ରାଜଶ୍ରୀ ବି ହିଁ ବଧେ ନା କଣ ଷ୍ଟାର୍ଟିୁ ରୁ ତାକୁ ଶୁଣା ଯାଏନି ବଟ ମତେ ସବୁ ଶୁଣା ଯାଉଛି ହେଲା ନାଇ ନାଇଁ କଣ ହେଲା କହିଲୁ ମତେ ଶୁଣା ଯାଉନଥିଲା ତା ଭଏସ କିନ୍ତୁ ମୋ ଭଏସ ସବୁ ଶୁଣା ଯାଉଥିଲା
ହଁ
ଟୁ ଏକ୍ସ୍ ସ୍ପିଡ୍ ରେ ଗପିଛି
ହଁ
ମୋର କିଛି ନାହିଁ ମୁଁ ଏମତି ଭାଇ ଏମତି ଆଦିତ୍ୟ ସହିତ ଏମିତି ଗପିଲା ବେଳେ ମୁଁ ମୋର ଭାଇ ଚବର ଚବର ଚବର ଚବର ଏମିତି ହେବି ଭାଇ ମୁଁ ତାପରେ ଏମିତି ମାନେ ଭାଇ ଯେତେବେଳେ ଗ୍ରୁପ୍ କଲ ଚାଲିବ ଭାଇ ଏମତି ସମସ୍ତେ ହିଁ ଭଡ ଭଡ ହୁଅନ୍ତି
ସେଗୁଡା ଅଭ୍ୟାସ ମାନେ ନିଶ୍ଚିନ୍ତ ଭାବେ ବାହାରି ଯିବ ବଡ ବଡ ବଡ ବଡ କିଛି ବି
ହଁ ଆଉ ମୁଁ ଗପିବି, ଗପିବି ଟିକେ ସ୍ଲୋଲି ନାହିଁ ମୁଁ ଯଦି କହିବି ମାନେ ପୁରା ଏକା ବେଳେ କେତେ ସ୍ପିଡ ସ୍ପିଡ୍ କଣ ପାଟି ରୁ ମାନେ କଣ ମନରୁ ପାଗଳ ଭଳିଆ ମୁଁ ଗପେ ମୁଁ ନିଜେ ବି ଲାଷ୍ଟ୍ କୁ ମୁଁ ବହୁତ ସାରା କଥା ହେଇସାରିଲା ପରେ କଲ ଟା କରିସାଇଲା ପରେ ମୋ ପାଟି ଏତେ ମୁଁ କହିଲି ଭାଇ ସତରେ ମୁଁ କେତେ ଗପି ଦେଲି ପାଣି ପିଇଦିଏ ।
ହା ହା ହା ବହୁତ ହି ଭଲ, ଏମତି ସ୍ପିଚ ରେ ବି ଦେଲେ ଭଲ।
ସ୍ପିଚ ରେ ସେଇଟା ଟିକେ ଅଲଗା କଥା, ମାନେ ମୋ ଜୀବନ କାଳରେ ବୋଧେ ମୁଁ ସ୍ପିଚ୍ ଦେଇନି ମାନେ ମୁଁ ଷ୍ଟେଜରେ କିଛି କରିଥିବି ସେଇଟା ଗୋଟେ ତ ମାନେ ଡ୍ୟାନ୍ସ କରିଛି, ମାନେ ଡ୍ୟାନ୍ସ ହିଁ କରିଛି, ମାନେ ନହେଲେ ମୁଁ କିଛି ବି କରିନି ଭାଇ ମୁଁ ସବୁଠାରୁ ଦଶ ପାଦ ପଛୁଆ ରହେ ଆଉ ସ୍ପିଚ ରେ ତ ମାନେ ଭୁଲରେ ବି ନୁହଁ ମୋ ଦ୍ଵାରା, ହଁ କହ
ଏତେ ବି ବେଶୀ ନୁହଁ କି, ଏତେ ବି କମ୍ ନୁହଁ, ବଟ ଦେଇଛି, କିନ୍ତୁ ଦେଇ
ମୁଁ ଭାଇ, ମାନେ ଷ୍ଟେଜ ରେ ଯଦି କେବେ ଚଢିଥିବି ମାନେ ଧର କି ସାର୍ଟିଫିକେଟ ସ୍କୁଲ ବେଳେ ଯୋଉ ମିଳେ ସେଇଥିରେ ଯଦି । ଆଉ ମାନେ ଡ୍ୟାନ୍ସ ରେ ମୁଁ ଭାଇ କରିଦେବି ମାନେ ଏତେ ଡର ରହେନି ସତରେ ମାନେ ଡ୍ୟାନ୍ସ କଲାବେଳେ ଆକଚୁଆଲି । ମାଇଣ୍ଡରେ ହିଁ ରହେନି ତମେ କଣ। କରୁଛ ତ ହେଇଯାଏ ।କିନ୍ତୁ ଭାଇ ସ୍ପିଚ ଦେଲା ବେଳକୁ ମୋର ଭାଇ ଗୋଡ଼ ହାତ ଥରିବା ମୋ ଦ୍ଵାରା । ଜମା ହୁଏନି ମୁଁ ସେଥିପାଇଁ କହିଲି ଯେ । ତାପରେ ମୁଁ କହିଲି ଆଗକୁ ତ ଆମକୁ ଯାହା ହେଲେ ବି ସେମିନାର ବି ଆଟେଣ୍ଡ କରିବାକୁ ପଡିବ କରିବାକୁ ତ ପଡିବ ମୁଁ କହିଲି ଫାଷ୍ଟ ଯାଆନ୍ତୁ । ପାଏଲ ର ରାଜଶ୍ରୀ ର ।
ଅଛୁ ଆଉ ଅଛୁ ତ ଯିବୁ କୁଆଡେ ଆମେ ଦେବୁ ତ ଯେବେ ନା ଯେବେ ହେଲେ ତ ଦେବୁ ଆଉ।
ଏବେ ବା ଗୋଟେ ଅସୁବିଧା ହେଇଯାଇଛି ଆରେ ଆମେ ଆଗରୁ ଗ୍ରୁପ୍ ହେଇକି କହୁଥିଲୁ ଏବେ କହୁଛନ୍ତି ଜଣେ ଜଣେ। ତୁ ଭାବିଲୁ ମାନେ କେମିତି ଏକା ଜଣେ କହିବ । ଗ୍ରୁପ୍ ପ୍ରୁପ ରେ ମେନ୍ ଜଣେ ବି କହିବ ନିଜ ରହିଲେ ଚଳିବ ପୁରା ଗ୍ରୁପ ଟା ଡିପେଣ୍ଡ କରେ ନା ସେଇ। ହିସାବରେ ତମକୁ ପୁରା ଗ୍ରୁପ । ଥିବ ତ ଏଇଟା ତ ଆହୁରି ମାନେ ଅସୁବିଧା ଟିକେ । ହଁ । ଆଉ ଆପଣ ଆକ୍ଚୋଲି ଆସୁଛନ୍ତି କେବେ ଆପଣଙ୍କ ଝିଅ ଆପଣଙ୍କୁ ବହୁତ ମନେ ପକଉଥିଲା ମାନେ । ମାନେ ମୁଁ ଆପଣଙ୍କ ଝିଅକୁ ଟିକେ ଆଶ୍ଵାସନା ଦଉଥିଲି ଯେ । ନାଇଁ ତୋ ବାପା ଆସିବ ଝିଅତୁ ରହିଯା ତୁ କାଆନ୍ଦେନା ତୋ ବାପା ଆସିବ ।
ଆଉ ଭଲ ଭଲ ଟିକେ ସେଇ ଆଶ୍ଵସନା ଟା ଦଉଥାଅ । ତାକୁ ନହେଲେ ଵ ମୁଁ ନିଜେ ଜାଣିନି ମୁଁ କେବେ ମୁଁ ନିଜେ ଜାଣିନି । କି ତା ବାପା କେବେ ଯିବେ ।
ଆଚ୍ଛା ମାନେ ଝିଅର ଜେଜେବାପା କହିବେ କି ମାନେ ବାପା କେବେ ଯିବେ ।
ତା ଜେଜେ ବାପା ହଁ ସେଇ ଜେଜେ ବାପା କହିବେ ତାର କେବେ ଯିବେ ।
ଆଛା ଆପଣ ।
ସେ ଝିଅର ବାପା ବି ତା ବାପା ଉପରେ । ଉ କଣ କୁହନ୍ତି ସେଇଟା ଅଛି ହ ନିର୍ଭର ଡିପେଣ୍ଡ କରେ । ସେଇଟା ମୁଁ ଓଡିଆରେ କହିପାରିଲିନି ଆଉ ।
ହଁ ଆପଣ ଟିକେ । ଟିକେ ଫରେନ ରେ ରହୁଛନ୍ତି ବୋଧେ ନୁଅ ।
ଉ ମତେ ନିଜକୁ ବହୁତ ଅ ଅ । ଡକ ଅନୁଭବ ହୁଏ ଯେ ମୁଁ ଓଡିଆ ପିଲା ହେଇକି ମୁଁ ଓଡିଆ ଭଲସେ । କହିପାରେନି ।
ହେହ୍ ଏ ଏ ଭାଇ ମାନେ କେବଳ ତୁ ଏମିତି କହୁନା ତ ଦିଦି ବି ସେଇଭଳିଆ ମାନେ ଯାହାହେଲେ ବି ତମ ଟିକେ । ପ୍ରୋବ୍ଲେମ ହଉ ।
ଆରେ ଆରେ ନା ନା ସେ ସେମତି ପ୍ରୋଵ୍ ପ୍ରବ୍ଲେମ୍ ନୁହଁ ମାନେ ପ୍ରଵଲେମ୍ ଟା କଣ କି ମାନେ । ଏଇଭଳିଆ ପୁରା ପିଓର ପ୍ରୋପର ଓଡିଆ ୱାର୍ଡ ଗୁଡା ଗୋଟେ ଗୋଟେ ଆସୁନି । ହଁ ପ୍ରପର ଓଡିଆ ୱାର୍ଡ୍ ଗୁଡା । ପଶେନି ମାଇନ୍ଡ ରେ ମୋର ଦିଦିର ପଶିଯାଏ ବଟ୍ ହଁ ସେ ଵି ଇଂଲିଶ୍ । ଷ୍ଟୁଡିଅନ୍ ତାର ପଶିଯାଏ କିନ୍ତୁ ମୋର ପଶେନି ଆଉ।
ଆଚ୍ଛା ବୁଝିପାରୁଚି ଏଇଟା ହୁଏ ଆକ୍ଚୋଲି ମାନେ କଣ ରାଜଶ୍ରୀ ମ୍ୟାଡମ୍ । ଙ୍କର ଆଗରୁ ମାନେ ତାର ବେଶୀ ହୋ ହେଇନି ।
ନା ମୋର ବି ପଲସ୍ ମୋର ଓଡିଆ ନାହଁ ଓଡିଆ ନାହିଁ ମୋର ସେଥି। ସେଥିପାଇଁ ମୁଁ ।
ହଁ ତାର ପ୍ଲସ ଟୁରେ ଓଡିଆ ଥିଲା ନା ତାର ଓଡିଆ ଡି ମାନେ ହେଇଯାଏ ପୁରା ହିଁ ହେଇଯାଏ ସେ କହିବି ପାରେ ଲେଖିବି ପାରେ କିନ୍ତୁ ମାନେ ସେ ପ୍ରାୟ । ହି ନାଇଣ୍ଟି ପରସେନ୍ଟ ଠିକ୍ ।
ନା ମ ମୁଁ ମୁଁ ବି ଓଡିଆ କହିପାରେ ଲେଖ । ଲେଖିବାରେ କିନ୍ତୁ ଲେଖିଲେ ମତେ ବହୁତ ନିଜକୁ ବହୁତ ଖରାପ ଅନୁ ଭବ ହୁଏ ମୁଁ ଆ ଲିଖିତ ଦେଖିକି
ଆରେ ମାନେ ମୋର ଗୋଟେ କଥାଟେ ରାଜଶ୍ରୀ ର ଓଡିଆ ରୁ ମନେ ପଇଲା ବଟ୍ ମୁଁ ଏଇଟା ଏଇ ଏଇ ଠିକ କହିପାରିବିନି ବୋଲି ଆପଣଙ୍କୁ କହିପାରୁନି ଆଉ କେବେ ମନେ ପଡ଼ିଲେ ଅଲଗା ସମୟରେ କହିବି।
ହଁ ମୁଁ ବି ବୁଝିପାରିଲି କୋଉ ଅସୁବିଧା ଟା ହଉଛି ମୁଁ ବି ବୁଝିପାରଲି।
ହଁ ହଁ ସିଏ ଏମତି ଗୋଟେ ଗୋଟେ କହିଦିଅନ୍ତି ଭାଇ ମାନେ ପ୍ରା ଗୋଟେ ଥର ମାନେ ଆମେ ସମସ୍ତେ ଥିଲୁ ମାନେ ଆମ ଜୁନିୟର ସିନ୍ ମାନେ ଆମେ ଜୁିନିୟର ଆମେ ଫାଷ୍ଟ ୟର ଥିଲୁ ଟୁଏଲ୍ଭତ୍ ଇଲେଭେନ୍ଥ୍ ରେ ତ ଆମର ସିନିୟର ମାନେ ବି ଥିଲେ ଆମ ପାଖରେ ତାକୁ କଣ ଗୋଟେ ମଜାକ ମଜାକ ରେ କହିଲୁ କହିବାକୁ ଭାଇ ସିଏ ଏମିତି କହିଲା ମାନେ ସିଏ ଗୋଟେ ଏମିତି କହିଦେଲା ଆଉ ଗୋଟେ ଜିନିଷ ମାନେ ସମସ୍ତେ ହସିଲେ ଆଉ ପୁରା ପେଜି ହେଇଗଲା ସେ ବେଜତି ତ କହିବିନି ମାନେ ସମସ୍ତେ ତ ଜାଣିଲେ ତ ଏଇଟା ହସ ଭାଇ ଆମେ ତ ପୁରା ଅଲଗା ପ୍ରକାର ହସିଛୁ ।
ହୁଁ ହୁଁ।
ଏଟା ହୁଏ ଆକ୍ଚୁଆଲି । ଏଇଟା ମାନେ କିନ୍ତୁ ଦେନେ ଚଳିବ ମାନେ ଆ ମୁଁ ଜାଣିନି ବୈଦ୍ୟ ଉଚ୍ଚାର କେମିତି କେ ଜାଣି ସେ ଓଡ଼ିଆ ପଢ଼ା ପଢ଼ିରେ କେମିତି କେଜାଣି ହୁଏତ ତମେ ସମସ୍ତେ
ଉ ହଁ ନା ଓଡ଼ିଆ କହିପାରିବି ପଢ଼ିଲା ବେଳେ ଟିକେ ସେ ଯୋଉ ତା ମାତ୍ରା ଗୋଡ଼ା ବୁଝିକି କହିଲା ବେଳେ ଟିକେ ମାନେ ପଢ଼ି ଦେବି କିନ୍ତୁ ଟିକେ ସମୟ ଦରକାର ଆଉ।
ହଁ ସେଇଟା ମୁଁ ଟିକେ ଆକ୍ଚୁଆଲି କୀଟୁ କୁ ପଚାରିଲେ ହବ ସିଏ ତାର କଣ ଅସୁବିଧା ମାନେ ସେ ପଢ଼ିପାରେ କି ନାଇଁ ଅକ୍ଚୁଆଲି।
ସେ ପଢ଼ିପାରେ ମୁଁ ଶୁଣିଛି ତାଠୁ ।
ଆଚ୍ଛା ହଉ ଆପଣ ପରେ କଥା ହେବେ କାଟି । କାଟିଦିଅନ୍ତୁ ହୁଁ।